ହଁ ମୋ ଭଏସ ଶୁଭୁଚିତ?
ହଁ ହଁ ସୁବୁଛି।
ଆଚ୍ଛା ମୁଁ ପଚାରିଥିଲି ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ବୁଲୁଛି।
ଆଚ୍ଛା ଆଚ୍ଛା ଗାଁ କୁ ଯାଇଛନ୍ତି ବୋଧେ।
ହଁ ଗାଁକୁ ଆସିଛି ଆଉ।
ରଜ ପାଇଁ
ହଁ ରଜ ପାଇଁ ଆସିଛି ଏବେ ବୁଲାବୁଲି ଚାଲିଛି ଆଉ।
ହଁ ସମସ୍ତେ ତ ରଜ ଟାଇମରେ ମାମୁଁ ଘର ଗାଁକୁ ଏମତି ଯାଉଛନ୍ତି ଆମର ବି ଯିବାର ଥିଲା ଯେ ହେଲେ କ୍ୟାନସଲ୍ ହେଇଗଲା।
ଓହୋ କଣ ପାଇଁ?
ଏଇ ମାନେ ଆମର ଜଣେ ଅଛନ୍ତି ମାଇଁ ତାଙ୍କର ଝିଅ କଣ ଦେହ ଖରାପ ହେଲା ତ ସେ ଆସିକି ଆମ ଘରେ ରହିକି ଦେଖେଇଲେ ଡକ୍ଟର ସେଥିପାଇଁ ଆଉ ଯାଇ ହେଲାନି।
ଓହୋ ମନ ଦୁଃଖ ହେଇଥିବ ଆଉ।
ହଁ ଯେତେ ଯାହା ହେଲେ ବି ଗାଁ ରେ ରଜ ଟା ବେଶୀ ଭଲସେ ମନା ହୁଏ ନା।
ହଁ ଗାଁ ରେ ହିଁ ରଜ ସବୁଠୁ ଭଲ।
ତମର ସେଇଠି କେମ ତି ମନା ହଉଛି ରଜ?
ଆମର ଏଇଠି ପୂଜା ପର୍ବ ହେଇକି ପିଠା ପଣା ଏମିତି ସବୁ ହେଇକି କରାହଉଛି ଆଉ ରଜ ଆଉ।
ହଁ ଆମର ବି ଏଇଠି ଘର ପାଖର ମେଲଣ ପଡିଆରେ ସବୁ ସେମିତି ହେଇଛି, ରଜ ଦୋଳି ତ ପାଞ୍ଚ ଛଅଟି ଖଣ୍ଡେ ପଡିଛି ରଜ ମହୋତ୍ସବ ହଉଛି ଯୋଉ ଏଠି ସବୁ ଛୋ ଛୋଟ ପିଲା ମାନେ ମାନେ ପାର୍ଟିସିପେଟ କରିକି ଡ୍ୟାନ୍ସ କରୁଛନ୍ତି, ରଙ୍ଗୋଲି ପକଉଛନ୍ତି ସ୍ପିଚ ଦଉଛନ୍ତି ଆ ପ୍ରାଇଜ ବି ଜିତୁଛନ୍ତି।
ଓହୋ ରଜରେ ପାନ ଖାଇକୁ ଭଲ ଲାଗେ ନା ନାଇଁ?
ହଁ ରଜରେ ପାନତ ଖାଇବାକୁ ବହୁତ ଭଲ ଲାଗେ ତା ଉପରେ ଯୋଉ ଚେରି ଟା ବି ଥିବ ସେଇଟା ତ ଆହୁରି ବେଶୀ ଭଲ ଲାଗେ।
ହୁଁ ରଜପାନ ହିଁ ସବୁଠୁ ଭଲ।
ହଁ ସତକଥା ନହେଲେ ସାଧା ପାନ ଅପେକ୍ଷା ରଜପାନ ଟା ର ଯେମିତି ଫୋଲଡିଙ୍ଗ ହେଇଥାଏ ତା ଭିତରେ ଯୋଉ ମାନେ ମିଠା ମିଠା ମସଲା ବି ସବୁ ପଡିଥାଏ। ସେ ଗୁଡାକ ଏଇ ବହୁତ ସ୍ଵାଦିଷ୍ଟ ଲାଗେ ଖାଇବା ପାଇଁ।
ଆଉ ଖାଇଛ କଣ ଆଜି?
ଆଜି ତ ଆମର ଚିକେନ ହେଇଥିଲା ତା ସାଙ୍ଗକୁ ଯୋଉ ପୋଇ ପକେଇକି ଯୋଉ ଛେଞ୍ଚେଡା ହୁଏନି ସେଇଟା ବି ହେଇଥିଲା। ତମର
ଆମର ଆଜି ଭାତ ମାଛ ସାଲଡ୍ ହେଇଥିଲା।
ଆଚ୍ଛା।
ଆଉ, ବୁଲିବାର କିଛି ପ୍ଲାନ୍ ଅଛି?
ନାଇଁ, ଆଜି ତ କିଛି ପ୍ଲାନ୍ ନାହିଁ। କାଲି ତ ସେଇ ମେଲଣ ପଡିଆ ଯାଇଥିଲି। ପହର ଦିନ ବି ସେଇ ଆମେ ଭାସ୍କରେଶ୍ଵର, ବ୍ରହ୍ମେଶ୍ଵର ମନ୍ଦିର ଯାଇଥିଲେ। ଆଉ, ଏବେ ତ ସମସ୍ତେ ଭାବ। ଥିଲେ ନୟାଗଡ ଯିବେ ବୋଲି। ହେଲେ ପ୍ଲାନ୍ ପୁଣି କ୍ୟାନ୍ସେଲ୍ ହେଇଗଲା।
ଓହୋ, ଆଉ କିଛି ପ୍ଲାନ ନାହିଁ। ଯାହା ଆଗକୁ ଦେଖିବ ଆଉ।
ହଁ, ଏବେ ତ କଲେଜ।
ହଁଁ, ହଁ, ହଁ। ଏବେ ସ୍କୁଲ, କଲେଜ ତ ଖୋଲିଗଲାଣି ଆଉ।
କଲେଜ ଖୋଲିଯିବ। ପୁଣି ଇଣ୍ଟର୍ନସିପ୍ ର ପ୍ରେଜେଣ୍ଟେସନ୍, ତାପରେ ତାର ଆସାଇନମେଣ୍ଟ୍, ଫାଇଲ୍ ସବୁ ସବମିଟ୍ କରିବାର ଅଛି।
ହଁ। ତମ କଲେଜ ଟା କୋଉଠି?
ଆମ କଲେଜ ଟା ଏଇ ବାଣୀ ବିହାର। ଆଣ୍ଟି।
ସେଇଠି ପାଠ ପଢା କେମିତି, କଣ ଚାଲିଛି?
ଠିକ୍ ଠାକ୍ ତ ଚାଲିଛି ସେଇ। ଛି, ଆମର ପାଠପଢା। ଆଉ, ତାପରେ, ଆ, ଆମର ଏବେ ଇଣ୍ଟର୍ନସିପ୍ ର ଏବେ ସବୁ ଦେଖା ହବ।
ଇଣ୍ଟର୍ନସିପ୍ କୋଉଠି ଯାଇଥିଲ।
ମୁ ଯୋଉଁ ନନ୍ଦନ କାନନ ପାଖକୁ ନାହିଁ ବାରଙ୍ଗ। ସେଇ ଭିତରେ ଜଣଙ୍କର ଅଛି ବନ୍ସ୍। ଯୋଉ ପ୍ଲାଣ୍ଟ୍। ଯୋଉ ଜାପାନ ରେ ଯେମିତି ପଢ଼ାନ୍ତି, ସେଇ ପ୍ଲାଣ୍ଟ୍। ସେଇଠି ହିଁ ଆମେଁ। ଯାଇଥିଲୁ, ସେଇଠି ଇଣ୍ଟର୍ନସିପ୍ କରିବା ପାଇଁ।
କେତେ ମନ୍ଥ୍ ର ଇଣ୍ଟର୍ନସିପ୍?
ସେମିତି ତ ୱାନ୍ ଟୋନ୍ତି ଆୱାର୍ ର ହି ଇଣ୍ଟର୍ନସିପ୍ ଯେତିକି ଦିନ ହେଲା, ଫିର ବି ସେଇ କୋଡିଏ ପଚିଶ୍ ଦିନ୍ ତ କରିବାକୁ ପଡିବ।
ତ, ସାର୍ଟିଫିକେଟ ମିଳିଗଲାଣି।
ହଁ, ସାର୍ଟିଫିକେଟ୍ ଆମେ ଆଣିନୁ। ଆମେ ସେଇଠି ସବମିଟ୍ କରିଦେଇଥିବୁ। ସେ ତାପରେ ତା। କୁ ଭେରିଫାଇ କରିିକି, ଆ। ଆମର ଯିଏ ଟିଚର ଅଛ। ସିଏ ଆମ ଇଂଟର୍ନସିପ ଦେଇଥିଲେ, ସେ କହିଛନ୍ତି କଲେଜ ଖୋଲିଲା ପରେ ସେଇଠୁ ଆଣିକି ଦେଇଦେବେ।
ଓହୋ ତାହଲେ କଲେଜରେ ତମର ସବମିଟ ହବନି କି?
ହଁ ସେଇଟା ଆସାଇନମେଣ୍ଟ ସହ ଆଟାଚ ହେଇକି ସବମିଟ ହବ।
ଆଚ୍ଛା ଆଚ୍ଛା ଆଉ ଆଜି ସନ୍ଧ୍ୟାବେଳେ କଣ ପ୍ଲାନ ଖାଇବା ପିଇବା?
ବେଳେ କାଲି ମୁଁ ଗୋଟେ ଗୋଟେ ନେଇକି ଆସିଥିଲା ଆମ ଘର ପାଖ ଦୋକାନରେ ଗୋଟେ ଛୋଟା ଭିମର ନୁଡଲସ ଅଛି। ସେଇଟା କାଲି ନେଇକି ଆସିଥିଲି। କାଲି ତ ଗୁପଚୁପ ଆଉ ଅମୁଲ ଖାଇ ଦେଇଥିଲି ବୋଲି ଆଉ ସମୟ ହେଲାନି ପେଟ ବି ପୁରି ଯାଇଥିଲା। ଯଦି ହବ ଆଜି ସେଇଟା ବନେଇକି ଖାଇବି।
ସେଟା ଟେଷ୍ଟି ଲାଗେ?
ନାଇଁ ମୁଁ ଆଜି ପ୍ରଥମ ଥର ହିଁ ତାକୁ ଟ୍ରାଏ କରିବି କାରଣ ମୁଁ ବି ଦେଖିନଥିଲି ଏମିତିକା ଗୋଟେ ବାହାରିଛି ବୋଲି ନୁଡଲସ କାଲି ହିଁଜଷ୍ଟ ଦେଖିଛି।
ଓହୋ, ହଉ ଖାଇକି ଜଣେଇବୁ କେମିତି ଲାଗିଲା ଆଉ ଆମେ ବି ଟ୍ରାଏ କରିବୁ।
ହଁ ହଁ ନିଶ୍ଚିନ୍ତ ସେଇଟା ତ ମୁଁ ଟ୍ରାଏ କଲେ ଯଦି ବି ମତେ ଭଲ ଲାଗିଲା ମୁଁ ଆଉଥରେ ବିି ଆଣିକି ଟ୍ରାଏ କରିବି।
ହଁ। ଆଉ ଆଉ କଣ ସବୁ କଣଟେ?
କହୁନ?
ଆଉ ସବୁ ପ୍ଲାନ୍ କିଛି ଆଉ ନାଇଁ ସବୁ ସରିଲାଣି।
ହଁ ଆମେ ବି ଏଇ ଯାଇ ଥିଲୁ ଏଇ ସପ୍ତାହେ ତଳେ ମାଉସୀ ମାଉସୀ ଆଉ ମାଉସୀ ଝିଅ ଆସିଥିଲା ପୁରୀ ଯାଇଥିଲୁ ଆଉ ତ କିଛି ପ୍ଲାନ ନାହିଁ ଗରମ ଯୋଉ ରେଟରେ ହଉଛି।
ସେଇ ବା ଏସି ବିନା ରହି ହଉନି, କିନ୍ତୁ କଣ କରିବା?
ସେଇ କଥା ତ ଯେତେ ଜାଣଲେ ବି ଗାଁରେ ଯୋଉ କ୍ଷେତ ଥିବ ସେଇଠି ଯୋଉ ଭଲ ପବନ ଦେଉଥିବ। ସେଇ ସନ୍ଧ୍ୟା ବେଳରେ ତ ପବନ ଆହୁରି ବହୁତ ଭଲ ଦେଉଥିବ।
ସେଇ ପା ମୁଁ ଏବେ ଗାଁରେ ଅଛି ଜାଣିପାରୁଛି ଗଛ ତ ଆଉ ଲୋକ ଲଗାଉ ହିଁ ନାହାନ୍ତି।
ହଁ। ଗଛ ନ ଲଗେଇଲେ ବାୟୁ ପ୍ରଦୂଷଣ ହଉଛି, ଆହୁରି ଗରମ ହଉଛି।
ସେଇ ପା ଗଛ ହିଁ ତ ଆମକୁ ଏନର୍ଜି ଦିଏ ସେଇଟା ହିଁ ଲୋକ ପସନ୍ଦ କରୁନାହାନ୍ତି ଲଗେଇବା ପାଇଁ ତାକୁ କାଟିକି ଘର ବନଉଛନ୍ତି।
ସେଇ କଥା ହିଁ ତ ବୁଝୁନାହାନ୍ତି ତାପରେ କହିବେ କି ବହୁତ ଗରମ ହଉଛି।
ପ୍ରାକୃତିକ ଜିନିଷ ଛାଡିକି କୃତ୍ରିମ ଜିନିଷ ଆପଣେଇଲେଣି ଲୋକ ଗୁଡାକ।
ହଁ ଏସି ବି ତ ଏତେ ଦେହ ପାଇଁ ଭଲ ନୁହେଁ ଏଟା। ମାନେ ବି ମନା କରୁଛନ୍ତି ଏସି ବ୍ୟବହାର ବେଶୀ କରିବନି।
ରୋଗ ବାହାରୁଛି ଏସିି ଦ୍ଵାରା।
ସେଇକଥା ତ ତାପରେ ବି ମୁଁ ବି ଯେତେବେଳେ ଗାଁକୁ ଯାଏ ମତେ ତ ସେଇ କ୍ଷେତ ଆଡେ ବୁଲିବାକୁ ବହୁତ ଭଲ ଲାଗେ। ମାନେ ଚାରିଟା ପାଞ୍ଚଟା ବେଳକୁ ଠୁ ପୁରା ପବନ ପିଟୁଥିବ।
ସେଇ ବା ତାର ଯୋଉ ପବନ ଆଉ ମାଟିର ବାସ୍ନା ବି କେତେ ଭଲ ଥାଏ।
ହଁ ସେଇଠାକାର ସୂର୍ଯ୍ୟ ବି ସେମିତି ପଡୁଥାଏ ଚାରିଟା ପାଞ୍ଚଟା ବେଳେ ସିଏ ଏତେ କାଟେନି। ଏବେତ ଏଇଠି ଫି ସେଠିସୂର୍ଯ୍ୟର କିରଣ କାଟୁଥିବ।
ସେଇପା। କଣ କହିଵି ବୋ ଲୋ କ ବୁଝୁ ହିଁ ନାହାନ୍ତି ସବୁ କୃତ୍ରିମ ଜି-ଜି ଜିନିଷକୁ ଆପଣେଇଲେଣି ଏସି ବିନା ତ ଲୋକ ବଞ୍ଚି ହିଁ ପାରୁନାହାନ୍ତି।
ସେଇ କଥା ତ ତାପରେ ବି ଏସି ଫ୍ୟାନ୍ ଲାଇଟ୍ ଏତେ ସବୁ ଗରମ ଦିନରେ ଲଗେଇଲାରୁ ସେ ପୋଡି ବି ଯାଉଛି ଭୋଲଟେଜ ବି କମି ଯାଉଛି।
ସେଇ ଅଯଥା କେବଳ ଇଲେକ୍ଟ୍ରି ବିଲ୍ ଗଣୁଛନ୍ତି ଲୋକ।
ସେଇ କଥା ପହର ଦିନ ବି ତ ଏଇଠି ପୁରା ଲୋ ଭୋଲଟେଜ ହେଇଯାଉଥିଲା।
ଓହୋ କଣ ହେଲା ତାପରେ?
ତାପରେ ସେମିତି ହିଁ ଘଣ୍ଟେ ଯାଇ ସେ ଲୋ ଭୋଲଟେଜ ରହିଲା ଆମେ ତ ସବୁ ଲାଇଟ ଫ୍ରିଜ ଏମତି ଫ୍ୟାନ ବନ୍ଦ କରିଦେଲୁ ନହେଲେ ସେ ଲୋ ଭୋଲଟେଜରେ ପୋଡି ଯାଇଥାନ୍ତା। ତାପରେ ଘଣ୍ଟେ ସେମିତି ଲୋ ଭୋଲଟେଜ ରହିକି ସେ ପୁଣି ଲାଇନ କଟିଲା। ତାପରେ ଯାଇଁକି ଆସିଲାରୁ ହାଇ ଭୋଲଟେଜ ଥିଲା।
ଏଇ ଏସି ଲୋଡ ପାଇଁ ବୋଧେ ଭୋଲଟେଜ ଇଏ କମୁଛି ଆଉ ସମସ୍ତଙ୍କ ଘରେ ତ ଏସି ହେଇଗଲାଣି।
ସେଇ କଥା ସମସ୍ତେ ଏତେ ଏସି ଲାଇକ୍ ଫ୍ୟାନ୍ ବ୍ୟବହାର କଲେ ତ ଭୋଲଟେଜ କମି ହିଁ ଯିବ।
ସେଇ
ତାପରେ ବି ଆମର ନଳକୂଅ ପାଣି ଟା ବହୁତ ଭଲ ଲାଗେନି କି ବହୁତ ଥଣ୍ଡା ଥାଏ।
ହଁ ନଳକୂଅ କି କୂଅ ଯୋଉ କୂଅ ପାଣି ଟା ବି ଭଲ ଲାଗେ।
ହଁ ସେଇଟା ମାନେ ଆମର ବି ଏଠି ବୋରିଂ ପାଣି। ହେଲେ ବି ସେ ପାଣି ଜମାରୁ ବି ଥଣ୍ଡା ଲାଗୁନି।
ରିଂ ପାଣି ଭଲ ନୁହଁ ଦେହ ପାଇଁ ତ କୂଅ ପାଣି ନଳ କୂଅ ପାଣି ଏଗୁଡାକ ଭଲ।
ହଁ ଯାହା କହିଲ କି ନଳକୂଉ ପାଣି ଟା ତ ବହୁତ ହିଁ ଭଲ ସେଟା।
ସେ ପୁରା ମାଟି ଭିତରୁ ଆସିଥାଏ ନା। ପୁରା ପିଓର ବାଲା ପାଣି ଟା ସେଇଟା ଫ୍ରେଶ୍ ପୁରା।
ହଁ ପୁରା - ଫ୍ରେଶ ଲାଗେ ଦେହ ସତେଜ ଲାଗେ। ପିଇବା ପାଇଁ ବି ଗାଧେଇବା ଆହୁରି
ସେଇବା
ତାପରେ ବି ମାଟି ହାଣ୍ଡିରେ ପାଣି ରଖିକି ପିଇଲେ ବି ଭଲ ନୁହଁ କି?
ହଁ ମାଟି ହାଣ୍ଡିଟା ପାଣି ନ ଲେ ଆମର ସେ ଯୋଉ ଆସେ ପିତ୍ତଳ ପାଣି ଏଡା ସବୁ ଦେବା ପାଇଁ ବହୁତ ଭଲ।
ହଁ ହଁ ସେ ଯୋଉ ପିତ୍ତଳ ଢାଳ। ଭଳିଆ ହେଇଥିବ ତ
ହଁ ସେଇଟା ହିଁ ଆଗରୁ ତ ଆଗ ଲୋକ ପିଉଥିଲେ ଏବେ ସିନା ମଡର୍ନ ହେଇଗଲେଣି ସବୁ।
ହଁ ସେଇଟା ବି ଆମର ଗାଁରେ ସେମିତିକା ଢାଳ ହିଁ ସମସ୍ତେ ବ୍ୟବହାର କରନ୍ତି ତା ଭିତରେ ବି ପାଣି ରହିଲେ ପୁରା ଥଣ୍ଡା ରହିଥାଏ।
ହୁଁ ଆଉ କଣ ଫ୍ରିଜ ର ପାଣି ବି ଦରକାର ନାହିଁ ଫ୍ରିଜ ପାଣି ଖାଇକି ଯେତିକି ଲୋକ ମରୁଛନ୍ତି ତାଠୁ ଭଲ ଥାଏ ଏଇ ଯୋଉ ପିତ୍ତଳ ପାଣି।
ସେଇ କଥା ଫ୍ରିଜ୍ ର ବି ମାନେ ପାଣି ଟା ନୁ ପୁରା ଦାନ୍ତ ଝିମଝିମ କରିଦବ। ସେଇଟା ସେତିକି ହେଲେ ଫ୍ରିଜ ପାଣି ନା।
ସେ ଲୋକଙ୍କ ବୁଝେଇ ହବନି।
ସେଉ ତାପରେ ବି ସେ ଫ୍ରିଜ ପାଣି ସହ ଟିକେ ଅଲଗା ପାଣି ମିଶେଇକି ପିଇଲେ ହିଁ ଭଲ ଲାଗୁଛି ନହେଲେ। ସେ ଫ୍ରିଜ୍ ପାଣି ଟା। ତ ଜମାରୁ ବି ପି ହଉନି।
ସେଇବା। ଫ୍ରିଜ ପାଣି ତ ଯା ଲୋକ। ଗରମ ହୁଏ ଖାଲି ସେ କୋଲ୍ଡରୀଙ୍କ ଗୁଡା ପିଉଛନ୍ତି।
ହଁ ହଁ ନୋଡ଼େ। ମାନେ ତାହେଲେ ମାନେ। ବହୁତ ଭଲତା ଅପେକ୍ଷା
ନଡିଆ ପାଣି କି ପଇଡ ପାଣି ହଉଛି ଏଇ ପାଣି ଗୁଟା ଦେହ ପାଇଁ ଭଲ ରଖିବ। ଏଇଥିରେ କିଛି କେମିକାଲ ବି ଇଉଜ ଜୋନି।
ହଁ ପରା ହଉ ତାହଲେ ମୁଁ ଏବେ ରଖୁଛି ଆମେ ପରେ କଥା ହବା।
ଆଚ୍ଛା ଆଚ୍ଛା ଠିକ୍ ଅଛି ପରେ କଥା ହବ ଆଉ।
ହଁ ହଁ